ହଁ ମ୍ୟାମ କଣଁ କରୁଚନ୍ତି?
ଏବେ ଏଇଠି ଠିଆ ହେଇଚୁ।
ଅ ହ ଆଉ ସବୁ ଭଲ।
ହଁ ସବୁ ଭଲ ଆଉ ତମେ କଣ କରୁଚ?
ମୁଁ ତ ଏଇ ବାହାରେ ବସିଚି ପବନ ଖାଉଚି।
ହଁ ଗରମ ତ ପ୍ରବଳ ହଉଚି ପବନ ଟିକେ ନାହିଁ।
ନାଇବା ଖରା ପ୍ରବଳ ଗରମ। ପ୍ରବଳ ବର୍ଷା ଟିକିଏ ବି ଏଇନେ ହଉନି।
ଆଉ ତଳି ପକେଇଥିଲେ ସବୁ ବିଲ ଫାଟି ଗଲାଣି।
ବର୍ଷା ତ ଟୋଟାଲ ନାଇଁ ଆମ ଗଛ ବୁଛ। ଯାହା ଲଗେଇଥିଲୁ ସବୁ ଅ ମରିଗଲାଣି ଜମା।
ହଁ ଆମର ବା ସେମିତି ସ ଖାଳେ ଯାଇକି ପାଣି ତାକୁ ଗଛରା ସବୁ ଲଗେଇଥିଲୁ ଯୋଉ ପୋଡ଼ିଗଲାଣି ସବୁ ତାକୁ ପାଣି ବାଲଟି ରେ ବୋହିକି ନେଇକି ତାକୁ ଦେଇକି ଆସିଥିଲି।
ଏଁ ଆଉ କଣଁ କରିବା ଗଛ ଦିଟା ଲଗେଇଚନ୍ତି ମାନେ ଆଉ ଯେ ଯାଏଁ ଯତ୍ନ ନ ନେଲେ ମରିଯିବ।
ହୁଁ ହୁଁ ଆମର ସେମିତି ବା ବର୍ଷା ପାଣି ନାଇ ଯେ ଗଛ ଯୋଉ ଲଗେଇଚୁ ସେ ପୁରା ଝା ଉଁଳି ଗଲାଣି।
ତାକୁ ପାଣି ଆଜି ଚାରଟା ବେଳୁକୁ ବୋହିକି ଆଣିକି ନଦେଲେ ବି ହବନି।
ହଁ। ଆଉ? ଆପଣ କଣ କରିଥିଲେ ଆଜି ରୋଷେଇ?
ସଚ୍ଛବରଡ
ହାଲୋ।
ହଁ ହାଲୋ କୁହନ୍ତୁ?
କଣ ରୋଷେଇ କରିଥିଲେ ଆଜି?
ଏ ମୁ କିଛି ସେମିତି ଖାଲି ଅଳ୍ପ ଖାଲି ବାବରେ କରିଦେଇଥଲି।
ଆଉ ପଖାଳ ଖାଉଚନ୍ତି ଖାଲି ଭଜା କରିଦେଇଥିଲି ଆଉ।
ଆଚଛା ଆଚ୍ଛା।
ଆଉ ଆପଣ କଣ ରୋଷେଇ କରିଥିଲେ?
ଆମର ଆଜି ସକାଳେ ହେଇ ଥିଲା ଅ ସାଲାଡ ହେଇଥିଲା ବଢି ଭଜା। ଆଉ ଚିକେନ କଷା ହେଇଥିଲା ଆଗେ। ଆଉ ସବୁ ପଖାଳ ଖାଇଥିଲେ। ତାପରେ ଗାଧୁଆଳ ପାଇଁ ଗରମ ଭାତ। ଆଉ ଚିକେନ ତର କାରୀ ଆଉ ଭଜା ଟେ ହେଇଥିଲା ଆଉ
ଆଜି ମୁଁ ବି ସେ ଆଇଁଷ କରିବି କହୁଥିଲି। ସେ ଆଉ ଇଏ ତ ଆଉ ସେ ଭଜା ଫଜା କରିଦେ ତାପରେ ଦେହ ଭଲ ଲାଗୁନି ନାଇ ଇଛା ହେଲାନି ଖରା ହେଇଗଲା ଲୁଗା ପୁରା ସଫା କରି ଗାଧୋଇ ପଧ ଇ ମୁଣ୍ଡ ଧୋଇକି ଗାଧେଇ ଆସିକି ଠାକୁର ପାଖରୁ ପୂଜା କଲା ଆଳ କୁ ଡେରି ହେଲା ଆଉ ସେ ଭ ଭଜା ଭଜା କରିଦେଲୁ ଭଜା ପୋଡ଼ା ପୋଡ଼ି କରିଦେଲୁ।
ଆଚଛା ଆଚଛା ଆଉ ଆ ଆପଣଙ୍କର କଣ କେତେ ପରିବାର କଣ କେମିତି?
ପରିବାର ଆମର ଆମେ ତ ସାତ ଜଣ ଆଉ।
ଦେଢୁଶୁର ଯା ଆଉ ସେ ସେ
ତାଙ୍କ ପୁରା ଦି ଜଣ ସ୍ୱାମୀ ସ୍ତ୍ରୀ ଆମର ଜଣେ ପୁଅ ଆଉ।
ଆଚଛା ଆଚ୍ଛା। ସବୁ ଏକାଠି ଅଛନ୍ତି?
ହଁ ଏକାଠି ଅଛୁ।
ଆଚ୍ଛା ଆଚଛା। ଆ ଆପଣଙ୍କ ହଜବେଣ୍ଡ କଣ କରନ୍ତି?
ଆମର କାଠ ସେ କାଠ ପାଠ ଆଣନ୍ତି କି ନହେଲେ ଯୋଉ କାମ ଯଉଠି ପଡ଼ିଲେ ଆ ଯାଆନ୍ତି ଲେବର ହିସାବରେ କାମ କରିଦିଅନ୍ତି।
ଆଚ୍ଛା।
ହୁଁ।
ସେଇଥିରେ କଣ କେମତି ଚଳି ଯାଉଚନ୍ତି?
ହଁ ଚଳି ଯାଉଚୁ ଯେ ଯେମିତି ଚଳି ଯାଉ ଆଉଛୋ ଓ କଳର ଆଉ ହଁ।
ହଁ ଯୋଉ ହିସାବରେ ଇନକମ ସେଇ ହିସାବରେ ଚଳିବା ଆଉ। ହଁ କହିଦେଇଥିଲି କାଲି ଫୋନରେ କହିଲେ ହଁ ତାର ଖିୟାଲ ନାହିଁ ଆଉ। ପଳେଇଲେ ଆଉ ମୁଁଁ କହିଲି ହଁ। ଆଉ।
ହଁ।
ଆଉ ଆଉ କାମ ଦାମ ସବୁ ସରିଗଲାଣି?
ନାଇଁ କାମ ତମେ ସପ୍ତାହରେ ଗା ରେ ଗାଁ ଗୋଟେ ଦୋକାନ ପାଖରେ
ଗୋଟେ ଆମର ଗାଈ‌।
ବନ୍ଧା ହେଇଚି ହଜବେଣ୍ଡ ତାଙ୍କର ପଳେଇଚନ୍ତି କାମରେ ସିଏ ମୋତେ କହିଦେଇକି ଯାଇଥିଲେ କି? ଗାଈ ଟା ବାନ୍ଧିଛି ତାକୁ ପାଣି ଫାଣି ଦବୁ। ଆଚ୍ଛା ସେତେବେଳୁ ଅଛି ପାଣି ଦେଲି ଏଠି। ଆଉ ଦେଇକି ଆମେ ଅଛୁ ତ ଆଉ ଯାଇନୁ। ଗାଈଟାକୁ ଅନେଇଛୁ ଆଉ।
ଆଚ୍ଛା ଆଚ୍ଛା।
ଆଉ ଖର୍
ଆପଣଙ୍କୁ କଣ ରୋଷେଇ କରିବା ପାଇଁ ଭଲ ଲାଗେ?
ରୋଷେଇ ସବୁ ହଁ ଭାତ ତରକାରୀ ସବୁ କଥା ରୋଷେଇ କରିବା ପାଇଁ ସବୁ ଭଲ ଲାଗେ।
ପାଖେରେ ସବୁ କଥା ଥିଲେ କ
କଣ ଆପ
କରିବା ପାଇଁ ଆଉ।
ସ୍ପେସିଆଲ୍ କଣ କରନ୍ତି? ସ୍ପେସିଆଲ୍ କଣ ମାନେ ଯାହାବି ସବୁ ତ କରନ୍ତି ପ୍ରାୟେ। ଯାହାବି ଗୋଟେ କୋଉ ତରକାରୀ ଟା ମାନେ ଭଲ ଟିକେ କରି ପାରୁଥିବେ?
ଆଗେ ଯୋଉ ପରିବା ମିଶା ଯୋଉ ତରକାରୀ ଟା ପରିବା ସବୁ କଥା ମିଶ୍ଚି। ମିଶେଇକି ଭଲ ଲାଗେ। ମୋର ସବୁ ପନିପରିବା ଯେତେବେଳେ ଥିବ ମୁଁ ସେମିତି ମିଶେଇକି ହିଁ ତରକାରୀ। ଆଜ୍ଞା ସେମତିି କରିଦିଏ ତରକାରି ମୁଁ ତ ସେଇଠୀ ହଁ।
ସେମିତି ମତେ ଭଲ ଲାଗେ। ସେଇ ତରକାରୀ ଟା ମତେ ସବୁଠୁ ଭଲ ଲାଗେ।
ଘାଣ୍ଟ ଟାଇପ୍ ରେ ନାଇଁ?
ହଁ ହଁ। ଆଁ।
କେମିତି କରନ୍ତି କଣ ଘାଣ୍ଟଟା ଟିକେ କହିଲେ?
ଘାଣ୍ଟ କଣ ସବୁ ପନିପରିବା ସବୁ କାଟିଦିଏ। ତାକୁ ଟିକେ ତେଲରେ ଭାଜିଦିଏ। ଦେଇକି ତାକୁ ଅଳ୍ପ ଟିକେ ଦର ସିଝା ଭଳିଆ ହିଁ ସିଯେଇଦିଏ। ତାପରେ ଅଦା ରସୁଣ ପିଆଜ ଟମାଟୋ ସବୁ ପେଷ୍ଟ୍ କରିଦିଏ। ପେଷ୍ଟ୍ କରିଦିଏ ତାକୁ ମସ ଯେଏନ୍ତି କଷି ଦିଅନ୍ତି। କଷି ଦେଇକି ତାକୁ କୁ ପନିପରିବା ସବୁ‌ ପକେଇ କି ତାକୁ ଭଲସେ ଟିକେ କସି ଦିଏ କସି। ଦେଲାପରେ ତାକୁ ସେଥିରେ ସିଝିଯାଏ। ଅ ହାଲ୍କା ଟିକେ ପାଣି ଦିଏ। ମାନେ ଯେତେ ଶୁଖିଲା ଟାଇପ୍ ର ହିଁ ଭଲ ଲାଗେ।
ଆଚ୍ଛା। ଆଉ। ତାହେଲେ ତାଙ୍କୁ ଭେଜ ଭେଜ ତିଆରି କରିବା ପାଇଁ ଭଲ ଲାଗେ।
ହଁ।
ଆପଣଙ୍କ ସ୍ୱାମୀଙ୍କର ଛୁଆଙ୍କର ପସନ୍ଦ ହୁଏ ଖାଇବା ପାଇଁ।
ୟାଙ୍କର ସବୁ ପସନ୍ଦ ମାନେ ସେମିତି କିଛି ନାହିଁ ଖାଇବି ବୋଲି ଏଟା ଖାଇବିନି ସେଟା ଖାଇବି। ତାଙ୍କର ସେମିତି କିଛି ନାହିଁ। ଆଉ ପୁଅର ପୁଅର ହଉଛି ସେ ବେଶୀ ତାର ଆଇଁଷ ଉପରେ ନିରାମିଷ ଉପରେ ବେଶୀ ଆ ସେ ଟିକେ ଭଲ ପାାଏ ସେଇ। ଆଉ ସବୁବେଳେ ବାରତୀର୍ଥରେ ଆଇଁଷ କରିବୁ କି?
ହଁ।
ଅ, ସିଏ ଏଠି କାଇଁ
ଆଜି।
ସେ ତାର ବେଶପ ହ୍ୟାଲୋ।
ଆଜିକାଲି ଛୁଆ ତ ସବୁ ଆଇଁଷ ଖାଇବା ପାଇଁ ଭଲ ପାଉଚନ୍ତି ଆଉ।
ହଁ। ଖାଇ ଅର ଟମାଟୋ ଫମାଟୋ କୁ ସେ ଟମାଟୋ ବି ଭଲ ପାଏ। ଆଉ ଏଇଥର ଟମାଟୋ ସେ ଭଲ ପାଉନି
ହଁ। ନାଇଁ ମୁଁ କହିନି ଆଜିକାଲି ଛୁଆ ତ ସବୁ ଆଇଁଷ ବିନା ଭାତ ଖାଉନାହାନ୍ତି।
ହଁ ଭାର ହେଲେ
ହ୍ୟାଲୋ
ହଁ ହ୍ୟାଲୋ।
ହଁ। ଆପଣଙ୍କ ପୁଅକୁ କେତେ ବର୍ଷ।
ହଉ ମୋ ପୁଅ କୁ ଏବେ ଆଠେ ଚାଲୁଛି।
ଆପଣଙ୍କ। ଚଳିବ।
ହ୍ୟାଲୋ।
ହଁ ହ୍ୟାଲୋ ଏ ଆଠ ଚାଲୁଛି ଆକୁବା।
ଆଠ ଚାଲଚି।
ଆଜ୍ଞା। ଏପ୍ରିଲ ନୁ ଆଠା ଚାଲୁଥିଲା
ତାହେଲେ ଏପ୍ରିଲ ମାସ ତାର ବାର୍ଡେ ଗଲା।
ହଁ ଯାଇଥିଲି
ପଢା ପଢି କଲେଣି?
ହଁ ପଢୁଛି ସ୍କୁଲ ଏବେ ତା ତୃତୀୟ କ୍ଲାସ ଏଥର ତ ହେଲା ଆଉ ସେମିତି ପଢୁଛି, ତାର ବହୁତ ମାନେ ଯୋଉ ପାଠଟା ପଢୁଛି ସାଙ୍ଗେ ସାଙ୍ଗେ କିଛି ସମୟ ପରେ ସେ ଭୁଲି ଯାଉଛି, ଟିକେ ମନେ ରଖି ପାରୁନି ଛୋଟ ଛୁଆ।
ଆଚ୍ଛା ଆଚ୍ଛା ହଉ, ହଉ ମୁଁ ରହୁଛି।
ହଉ ହଉ।